ହ୍ୟାଲୋ ଆ ସେଇଆ କହୁଥିଲି ଗାଁରେ କଣ ଭଲ ମନ୍ଦ କେମିତି ଗଛ ଲଗାଲଗି କଲେ? ହନ୍ତା ଦେଖିଲା ବେଳୁ ତ ଇଏ ସବୁଠି ହେଇଯାଉଛି ଆଉ ଲଗେଇବ କଣ ସବୁ ତ ଗୋଛୁ
ପାଣି ଦବାକୁ ପଡିବନି ଆରାମ୍ ସେ ଖାଲି ଗଛ ଲଗେଇଦେଇ ଗଲେ ସେ ଛାଙ୍କୁ ବସା ପାଣି ଖାଇକି ବଢିଯିବେ।
ବଢିଯିବ ଯେ ସେ କଣ ହୋଉଛି କହିଲୁ ଏଇ ଯୋଉ କ୍ଳବ ଘର
ଦିନେ ଲ ତା ଯତ୍ନ ଯାହେଲେ ନବାକୁ ପଡିବ ଏ ଗାଈ ଗୋରୁ ଯୋଉ ଭଳିଆ
କାଲି କାଲି ପକାଶ୍ ମୋର ଭାବୁଥିଲୁ ଲ ଖାଉଥିଲୁ ନେଇଯାଇଥାନ୍ତୁ ଜାଲ ଦି କିଲେ ଭଳିଆ ଜାଲ ପଡିବ ସହେ କେତେ ଟଙ୍କାଲେଖା ଦି ତିନିି କିଲେ ଆଣିଲେ ସେଠି ବୁଲେଇ ଥାନ୍ତେ ତାପରେ ଭାବିଲୁ ଗଣେଶ୍ ପୂଜା ଫଣେଶ୍ ପୂଜା ହବ ଆଇଲାଣି ଆଉ ମାସେ ଆ ଦିି ଚାରି ଦି ଦିନ୍ ଛାଡ଼ି ମାସେ ସିଏ ପୁଣି ଇଏ କରିଦେବେ ହେଲେ ଗଛ ପଛ ଲଗେଇଥିବୁ କିଛି ଫାଇଦା ନାହିଁ। ସେଥିପାଇଁ ମୁଁ କହିଲି ଆଉ କଣ ଲଗେଇବା ଦେଖି ଆଉ ଜାଗା ଆଉ ସ ପୁଚରୁ ସୁ ଘର କରି କହୁଛନ୍ତି ଆଉ ଆଉ କଣ କରିବି ବୀର ଫିର କରୁଛନ୍ତି
ଉପଜ ଉପଜ ତା ବାହାରିା ନଁ ତାକୁ ସାପ କାମୁଡି ବୋଲି ଆମ
ହଁ ହଁ ହଁ ହଁ ତାଙ୍କୁ ଆଉ ଯୋଉ କି ସାପ ଗୋଟେ କାମ ଦେଇଥିଲା ସେ ଗୋଟେ କି ସାପ ବାମୁ ସେ ଯାଇଥିଲେ କଟକରେ ନା କଟକରେ ଅଛନ୍ତି ନା କୋଉଠି ଯାଇଥିଲେ
ହଁ ହଁ ଏଇ ଦରରେ ଗଛ ଫଛ କଣ ଲଗେଇବି ସେ ସାପ ହବ କାମୁଡୁଛନ୍ତି ସେ ସାପ ହବ ବାହାର ସେ ଅଆ ଭୂତଳା ଜାଗା ସେ କ୍ଲବର ଚାରିପଟଟା କ୍ଲବର ପାଖରେ ପିଲା ବସଛନ୍ତି ଲୋକ ବସନ୍ତି ସେ ଚାରିପଟା ସଫା କରିଦେଲେ ଘାସ ଫାସ କାଟିଦେଲେ ପବ ହୁଅନ୍ତାନି। ନହେଲେ ପା ନହେଲେ ଇଏ ଗଛ ପାତାଳଗରୁଡ ଗଛ ଆସିକି ଗୋଟେ ଲଗେଇଦେଲେ ମୁ ଦି ତିନିଟା
ମୁଁ ସେ କଥା କହୁନି ମୋ କହିବା କଥା ସମସ୍ତେ ମିଶିଲେ ସିନା କାମଟା ହବ ଆମେ କଣ ଦିଜଣ ବିନନ କହିବା ସବୁ କରିଦେଲେ ଦି ଚାରି ଦିନ ହେଇଯିବକି।
କାମ କରିବେନି ଗଛ କାହାକୁ କଣ ମିଳିବ କେହି କରିବେନି। ଭାଇ ତୁ କରିବୁ ସବୁ ନିଜ କାମ ଭାଇ ନିଜ କାମ ନିଜେ କରିଦେଲେ ଗଲା ଭ ତତେ ଲାଗୁଛି ତତେ କରିବାକୁ ଇଛା ହଉଛି ତୁ ନିଜେ କରିଦବୁ କାହିଁକି ଆଉ ଡାକିବୁ ଡାକିକି କିଛି ଫାଇଦା ନାହିଁ।
ହଉ ଯିଏ ଯାହା କରୁଛି ତାର ଆମର କହିଲେ କଣ ହବ ଠିକ ନା ଭୁଲୂ ନା।
ଆ ଯାହାକୁ ଯୋଉଟା ଠିକ ଲାଗେ ସେଇଟା କରିବ। ମତେ ଲାଗୁଛି ହଁ ମୁଁ ଗଛ ଲଗେଇବି ଗଛ ଲଗେଇଲେ ପଣି ପଛରେ କଣ ପଛରେ ମନେ କରିଛ ଗଛଟା ବଡ ହେଲା କ୍ରେଡିଟ୍ କିଏ ପାଇବ ତୁ ପାଇବୁ ନା ଆଉ କିଏ ପାଇବ କି। ସେ କହିବି ମୁଁ ଲଗେଇଛି କି ସବୁ ଲୋକ କଣ କହିବେ ଏଇ ସେଇଟା ବିଶାଲ ଲଗେଇଛି ସେଇ ଗଛ ଟା ଏଡେ ବଡ ଟା ହେଲାଣି।
ଲଗେଇବା ଟ କିଛି ନାହିଁ ଆ ଲଗେଇବାକୁ ହେଲେ ଜାଗା ଦରକାର ଜାଗା ବି କୋଉୁ ନାହିଁ ଏଠି ଭଲ
ହଁ ଜାଗା ସେ ଲର ନା ପଲହବର କଥା ମନା କର ଯି ସେଇ ଲଗେଇ ହଁ ସୁନାଙ୍କୁ ସୁନା ନାଙ୍କୁ କହିଲେ ବି ସିଏ ସବୁ ଚାରା ଆରୁ ଆଣି ଦେଇଦେବେ।
ହଁ ଚାରା ଫାରା ଦେଇଦେଲେ ଭଲ ହବ ଯେ ଗଛ ଫଛ ଲଗେଇବା ସୁବିଧା ହବ କିନ୍ତୁ ଦେଖିଲା ବେଳକୁ ତ ସେଇଭଳିଆ ଆଉ କଣ ପରିସ୍ଥିତି ଆଉ କଣ ଯାହା ଦେଖା ଯାଉ କଣ ହଉ ଗଛ ଫଛ ଲଗେଇଲେ ଆଉ ହୁନ୍ତା କାରଣ ଦେଖାଯାଉ କଣ ହଉଛି।
ହଁ ଏ ଚାରା ଫାରା ଲଗେଇଦେଲେ ଗୋଟେ ଓକାରେ
ଆଉ ତୁ ଟିଏ ଯଉ ମନା କଲେ ତାର ମୁ ତୁ ତ ମନା କଲେ ତାର ମୋବାଇଲ୍ ଫୋବାଇଲ ଦେଖୁଛି ତାର ଆଖି ଯାଇଥିଲା ଏଇ ଜାରକା ରୁ ଆଇିଲା।
ହୁଁ ହ ସେ କାଲି ବା କହୁଥିଲା ଏଇ କଣ ଆଣିବ ଅଲଟ୍ରା ବୋଲି ଆ ଏଇ ଜୁଲାଇ ଲାଷ୍ଟ ଆଡକୁ ଅଗଷ୍ଟ ଫାଷ୍ଟ ଆଡକୁ ଆଣିବ ବୋଲି
କଣ କହୁଥିଲା ଆଣିବ ଇଏ ବେଳେ ପୁଣି ଏବେ ଆଣିବ।
ସେଇ ଜୁଲାଇ ଲାଷ୍ଟ ଆଡକୁ କହିଲା ଜୁଲାଇ ଲାଷ୍ଟ ଅଗଷ୍ଟ ଫାଷ୍ଟରେ ସେ ଆଣିବ ନହଲେ ସେପ୍ଟେମ୍ବର ଫାଷ୍ଟ ଆଡକୁ ଆଣିବ କହିଲା। ଡିସକାଉଣ୍ଟ ବି ଚାଲିଥିବ ସେ ଦଶହରା ଡିସକାଉଣ୍ଟ ଚାଲିଥିବ ନହେଲେ ଗଣେଶ ପୂଜା ଡିସକାଉଣ୍ଟ ଫିସକାଉଣ୍ଟ ଯଉ ଦିଏ ସେଗୁଡ଼ା ଚାଲିଥିବ।
ନା ଇଏ ଆଉ କଣ।
ଆଉ କଣ କଣଟା ବୁଲାବୁଲି କରିବାର ନା କଣ ବୁଲାବୁଲି ଗୋଟେ ଗୋଟେ ଦେଖୁନ ଜାଗା ଫାଗା ଯିବା କୁଆଡେ ଗୋଟେ ପଟ ବୁଲାବୁଲି କରିବାକୁ।
ହଁ ବୁଲାବୁଲି କରିବାକୁଯିବା
ସୁବୁନି
କୁଆଡେ ବୁଲିବାକୁ ଯିବା
ଏ ଯୋଉ ନୂଆ ମନ୍ଦିର ସେଠି ଯିବା କି ଯୋଉ ନୂଆ ଗୋଟେ ହେଇଛି ପୁରୀ ଯଉ ଦ୍ୱିତୀୟ ପୁରୀ ଯୋଉ କହୁଛନ୍ତି ସେଠିକି ଯିବା କି
ହଁବେ ମୁଁ ତ ସେୟା ଭାବୁଛି ସେଇ ଜାଗା କୁ ଚଣ୍ଡୀ ଖୋଲ
ଚାରିଟା ବେଳିଆ ଚାରଟା ବେଳିଆ ଗଲେ ଚାରିଟା ବେଳିଆ ଯିବା ନା ସକାଳୁଆ ଗଲେ ଭଲ ଚାରିଟା ବେଳଆ ଗଲେ ମତେ
ନା ସକାଳ ଗଲେ ହେରି ଅନଲାଇନ ଚାରିଟା ବେଳିଆ ଯୋଉ ପୁରା ସେଇ ପଛପଟେ ସୂର୍ଯ୍ୟ ଥିବ ବଢିଆ ଜାଗା ଥିବ ଲୁକ୍ସ ଟା ବଢିଆ ଆସିବ ସେତେବେଳେ
ଗୋଟେ ନା ଚାରିଟା ବେଳେ ଭଲ ପଟ ଟିକେ ଭଲ ଜାଗା ଯାଇଥିଲେ ଭଲ ହୁଅନ୍ତା କେତେ ବାଟ ମହା ବିିନା ପଛକୁ ଆଉ ମହାବିନାୟରେମ କଲେଜ ଗଲାବେେଳକୁ କଲେଜ ଆଗ ହେଇଥିବ ସେଠି ଗାଁଙ୍କର ସାଇ ଟିକେ ପଡିବ ଆଉ କିଛି ଆୋବଲନପ ହେଲୋ।
ହାଲୋ।
ଶୁଭୁଚି ଶୁଭୁଚି ଶୁଭିଲା ଆଉ ମୁଁ କହିଲି ସେୟଆକୁ କୋଉଟେ ଦେଖୁନା ବୁଲାବୁଲି କରିବାକୁ ଗଲେ ହୁଅନ୍ତା କଉଠି ଗୋଟେ ଜାଗା ଫାଗା ହାଲୋ ହାଲୋ ହଁ ଶୁବିଲା ବା ହାଲୋ। ହାଲୋ ସୁବୁଛି ହାଲୋ।